ହ୍ୟାଲୋ।
ହ୍ୟାଲୋ।
ହଁ ଭଏସ ଆସୁଛି ତ?
କଣ କହିଲ?
କହିଲି ଭୟସ ଆସୁଛି ତ?
ହଁ ଭୟସ ଆ ଆସୁନି କମ୍ ଆସୁ
କମ ଆସୁଛି ଜୋରେ କହୁଛି ପା କମ ଆସୁଛି?
ଭାଇ କଣ କରୁଛ?
ଏଇ ଏଇଠି ଶୋଇଛି ଆଉ କଣ କରିବ ବର୍ଷା ହେଇନି ଆଜି?
ହଁ ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଆଉ କ ଣ କରୁଚ?
ଶୋଇଛିି ଆଉ
ଆଉ କ ଣ ଖାଇଛ?
ଖାଇଛି ସକାଳେ ଭାତ ହେଇଥିଲା ଡାଲି, ଆଳୁ ପୋଟଳ ଭଜା। ପାମ୍ପଡ଼।
ନାଁ ନାଁ ଆଉ ଆଜି କୁଆଡେ ବୁଲିଆକୁ ଯାଇନ?
ବରଷା ହଉଛି ରଜ ସରିଲାଣି ଆଉ କୁଆଡେ ବୁଲିଯିବି।
ହୁଁ ହୁଁ। ଆଉ ସିଆଡେ କେମତି ବର୍ଷା। କେମିତି କଣ ହେଇଛି ନା ହେଇନି। ଖରା ହେଇଛି ନା କଣ? କାଲି ବର୍ଷା ହେଇଛି ନା ଖରା ହେଇଛି।
ଆଜି ଜୋରେ ବର୍ଷା ହେଇଛି ଟିକେ।
ଇୟା ତ ବହୁତ ବର୍ଷା ପକାଇଲାଣି।
ହୁଁ ଆଉ ତମର ଏକ୍ଜାମ କେବେ ସରିବ?
କ ଣ?
ତମର ଏକ୍ଜାମ କେବେ ସରିବ ଆଉ?
ମୋର ଏକ୍ଜା ମ ତିରିଶିରେ ଯାଇକି ଲାଷ୍ଟ କୁ
ତିରିଶି ଟା ଲାଷ୍ଟ ନାଇଁ କିି?
ହୁଁ।
ପ ପରେ ତମେଉଟେ ଯ ତମେ ଦୁିିନଥା ଆଉ ଛଟି ନାହିଁ ଆଉି ଆଉ କଣ ଯିବେ ନାଇଁ କି ନାଁ ମିଶିକି ଯିବ ଗାଁ କୁ। ହୁଁ ହ୍ୟାଲୋ।
ଆଉ କଣ କରୁଛ ଭାଇ ଆଉ।
କହିଲି କଣ କରୁଛ କଣ ଘରେ?
ବସ ହେଛି ଆଉ କଣ କରିବି ବସିକି ମୁଭି ଦେଖୁଥିଲି ଆଉ।
ଖାଇବା।
ହଁ ପୁରୀ ତରକାରୀ କରିଥିଲେ ଦିଦି ଖାଇଲି ଆଉ।
କଁ ଖାଲି ଡେଲି ପୁରୀ ତରକାରୀ କରି ଖାଉଛ ଜାଣିପାରୁନ ଏବେ ଦିନେ ଆଉ
ଭଲ ଲାଗୁଛି ତ ଟକି ଖାଇଛି ଦିଦି କହିଲେ କରିବାକୁ ଆଉ।
ତମ ଦିଦିକି ଖାଲି ପୁରୀ ତରକାରି ଆଉଛି ବୋଧେ? ଆଉ କିଛି ଆସିନି।
ଦିଦି ଦି କିଛି ଆସିନି।
ହୁଁ।
ଆଉ ତମ ଭାଇ କଣ କରେ ଆସଲେ ରୋଷେଇ।
ମତେ ସବୁ କରିଆସେ। ସବୁ କରି ଆସିଛି ମତେ। ଯାହା କହିବ ଯାହା କହିବ। ହୁଁ।
ଓହଁ କଣ ଆଇଟମ ଏମତି ଆସିଛି।
କହିଲ ମସଲା ତରକାରୀ ବେଶୀ କରେ। ଏମିତି ଡାଲି, ଭଜା। ମୋ ହାତରୁ ଆଳୁ ଭଜା ଖାଇବ ଚାଟି-ଚାଟିକା ଖାଇବ। ଏ ହେଲ୍ପ ବଲେ ସେଇ ମସଲା ମସଲି ତରକାରୀ ହେଲା ମୁଁ କରେ ଏମିତି ନହେଲେ ବି କରେ ନି।
ତାହେଲେ ତମର ରୋଷେଇ ସି କିଛ ଆଉ ତମ ବେଗେ ବେଗେ ବାହାଘର କରିଦେବେ ତମ ମାମା।
ବାହାଘର ଇନକମ୍ ନ କଲେ ବାହାଘର କରିବେ କଣ ମମି ଘର କରିବୁ। ତାପରେ ଇନକମ୍ କରିବୁ ତାପରେ ଯାଇକି ଯାହାନା ଆଉ
ଉଁ ହୁଁ
ବର୍ଷା ହେଇନି ଆଜି।
କଣ?
ବର୍ଷା ହେଇନି।
ଏଆଡେ ବର୍ଷା ପକେଇଛି।
ଯୋରେ।
ହୁଁ ଆଉ କେମତି ଭୁବନେଶ୍ଵର ଆଜି କେମ ପକେଇ ହେଛି ନା ଘରେ। ଖାଲି ଖରା ହୁଏ ଗରମ ହୁଏ।
ଯୋରେ ପକେଇଚି ଆଜି ନା, ଅଳ୍ପ ପକେଇଛି।
ଅଳ୍ପ ପକେଇଛି ଆଉ। ଏଦ ପବନ ବି ହଉଛି।
ଏବେ ଛାଡ଼ିିଲାଣି?
ହଁ ଅଁ
ହଁ ଭାଇ ସହିତ କଥା ହଉଥିଲି ବୋଲି ଇଆଡେ ବି ତମ ଗାଁରେ ଯୋରେ ବର୍ଷା ପକେଇଛି।
ଭାଇକି ବି ଫୋନ କରିଥିଲି ଯେ -ସିଏ କହିଲା ତୁ ରଖେ ଫୋନ, ଘଡିଘଡି ମାରୁଛି। ଇଏ ବିଜୁଳି ମାରୁଛି, ମୁଁ କହିଲେ ହଉ ରଖୁଛି ଆଉ କାହିଁ କନି ଇଆଦ କାହିଁ ପକେଇନି, ତାହେଲେ ହବ ଆଉ। ଆଉ କଣ କରୁଛ ଭାଇ ଦିଦି ସତ କଥା ହେଲଣିି?
ନାଇଁ ଦିଦିଙ୍କ ସହିତ କଥା ହେଇନି, କଥା ହେବି ଆଉ, ତମ ସହିତ କଥା ହେଲା ପରେ ତାଙ୍କ ସହିତ କଥା ହେବି।
ଆଉ ଇଆଡେ ବର୍ଷା ପକଉଛି ନା ଛାଡିଲାଣି ଆହୁରି ଇଆଡ ବର୍ଷା ପକାଇଲାଣି।
ଏବେ ଟିକେ ଟିକେ ଛାଡିଲାଣି। ତମେ ଏପଟେ ପକେଇଲାଣି ଆହୁରି ବର୍ଷା?
ଉମ୍ ଆଉ ସନ୍ଧ୍ୟା ହେଲେ କୁଆଡ ବୁଲାବୁଲି କରୁନା କି?
ନାଇଁମ ସନ୍ଧ୍ୟା ବେଳେ କୁଆଡେ ବୁଲାବୁଲି କରୁ ବର୍ଷା ଦିନେ? ବର୍ଷା ହଉଛି, ଶିକି ଶିକିଆ ଆଉ ରଜକୁ କୁଆଡ଼େ ବୁଲିବାକୁ ଯାଇଥିଲ ଭୁବନେଶ୍ୱର?
ରଜରେ କୁଆଡେ ବୁଲା ବୁଲି କରିନି ମ, ଗାଁ ଥିଲେ ବୁଲାବୁଲି କରିଆ ଯଦି ସାଙ୍ଗସାଥି ଆଉ ଏଇଠି ତ ଦିଦି ପାଖର ହଷ୍ଟେଲରେ ଅଛି କୁଆଡେ ବୁଲାବୁଲି କରିନି, ଏଇଠି ଯାହା ବୁଲାବୁଲି କରିଛି।
ରଜରେ ତ ଭଲ ଫଙ୍କସନ ହବା ହଉଥିବ ବୁଲିବା କଥା ନା, ବୁଲାବୁଲି କରିନ କେମ୍ ତି ମ
ନାମ ବୁ ଭଲ ଲାଗୁନି କରିନି ଆଉ, ଏଇଠି ଯାହା ଦିଦି ସହ ଉମ୍ ମଜା ମସ୍ତି କରିଥିଲୁ ଆଉ।
ଆଉ ଗଲନି ଟିକେ ନନ୍ଦନକାନନ ବୁଲା ବୁଲି କରି ଆସିଥା କେତେ ଦିନ ହେଲା ଗାଁରୁ, ନନ୍ଦନକାନନ ବୁଲିକି ଟିକେ ଆସିଥାନ୍ତ ହାରି।
ନା ଯାଇନି, ଆଉ ଆଉ କଣ କରୁଛ ଭାଇ, ଖାଇ ଆଉ ଏବେ କଣ ଖାଇବ?
ଖାଇବି ବଜାର ଆଡେ ଗଲେ କଣ ଟିକେ ଖାଇବା ଟିଫିିନ ଆଉ ସନ୍ଧ୍ୟାବେଳେ କଣ ଖାଇବି?
ଆଉ ରାତିରେ କଣ ଖାଇବ?
ରାତିରେ ମାମୁଁଘରେ ଯାହା ରୋଷେଇ କରିଥବେ ସେୟା ଖାଇବି। ଆ ମୁଁ କଣ ଦେଖିଛି କି? ଆଜି ସକାଳେ କଣ ରୋଷେଇ ହେଇଥିଲା।
ସକାଳେ କଣ ରୋଷେଇ ହେଇଥିଲା?
ଆମର ଭାତ, ଛତୁ ଆଉ ତରକାରୀ ହେଇଥିଲା ଆଉ। ପାମ୍ପଡ଼ ଆଉ।
ଛତୁ, ତରକାରୀ ଅଲଗା ନା ଛତୁ ତରକାରୀ ହେଇଥିଲା?
ଛତୁ ତକାରି ଆଉ ଗୋଟେ ଅଲଗା ମଟର ଟକାରି।
କି ଛତୁ?
ବଟ ଅଛ।
ବଟମ ଛତୁ ନାଇଁ କି? ପାଳଛତୁ ମିଳୁଛି ନା ନାଇଁ ସେପରେ। ପାଳ ଛତୁ ମିଳୁଛି ନା ନାହିଁ?
ପାଳ ଛତୁ ନାଇମ, ବଟମ ଛତୁ ଦିଦି ଯାଇଥିଲି ବାହାରକୁ ତ ଧରିକି ଆସିଥିଲା।
ସେ ଆଜି ତାଙ୍କ ଡଉଟି ଥିଲା ନାଇ କି?
ଆଜି ନାଇଁ ମ ନାହିଁ ସେ ଖୋଲା ହେଲାଣି ସେ ଯାଇନି।
ହୁଁ ଘର ଭିତର ଟାରେ କଣ କରୁଛ। ଭୁବନେଶ୍ବର ରେ ରହିଛ ଟିକେ ବୁଲାବୁଲି କର ତମର ତ ଭାଗ୍ୟ ଅଛି ଭୁବନେଶ୍ୱରରେ ଅଛ।
ବୁଲାବଲି ଏକ୍ଜାମ୍ ତ କାଲି ଆହୁରି ଅଛି ଗୋଟେ ଚବିଶି ର ର ଅଛି ଆଉ ଗୋଟେ ତିରିଶି ର ଅଛି। ଆଉ ପଢାପଢି ତ କରୁଥିଲି ଆଉ କାହା ସହିତ ଆଉ କଥାବାର୍ତ୍ତା ନ ହେଇକି ଆଉ।
ହଉ ପଢାପଢି କର ଆଉ ଏକ୍ଜାମ୍ ସରିଲେ ଟିକେ ବୁଲିକି ତାପରେ ଯିବ ନହେଲେ ଗାଁକୁ ଆଉ।
ତୁଇ ପଢୁଥିଲି ବସିକି।
ହୁଁ।
ସଂଧ୍ୟା ବେଳେ ତ ସଂଧ୍ୟା କାଲି ତ ଏଜ୍କମ ଅଛି ସେଥିପାଇଁ ପଢାପଢି କରୁଛି ବସିକି ଆଉ।
ଆଉ ନନ୍ଦନକାନନ କେବେ ଯାଇଥିଲ।
ହୁଁ।
ନନ୍ଦନକାନନ କେବେ ଯାଇଥିଲ।
ନନ୍ଦନକାନନ ଯିବି ଆଉ ତମେ କେତେ ଥର ପାଇଁ ଗଲଣି,
ମୁଁ ସେଇ ପିଲାଦିନେ ଯାଇଥିଲି ଏବେ ରିସେଣ୍ଟ୍ ଯାଇଥିଲି ଚାରି ପାଞ୍ଚ ମାସ ତଳେ ସାଙ୍ଗସାଥି
ହୁଁ କଣ ଫ୍ୟାମିଲି ନା ସାଙ୍ଗସାଥି।
ସାଙ୍ଗସାଥି ଚାରି ଜଣ ଯାଇଥିଲୁ।
ହୁଁ ହୁଁ। ହୁଁ ତମର ସାଙ୍ଗସାଥି କେତେ ଜଣ।
ସାଙ୍ଗସାଥି ଏ କ୍ଲୋଜ୍ ଫ୍ରେଣ୍ଡ୍ ଚାରି ଜଣ ଆଉ ସାଙ୍ଗସାଥି ତ ବହୁତ ଅଛନ୍ତି କିନ୍ତୁ ଆମେ। କ୍ଲୋଜ୍ ଫ୍ରେଣ୍ଡ୍ ଚାରି ଜଣ ମିଶୁଛୁ ଆଉ। ଭୋଜି ଭାତ ବୁଲାବୁଲି ତାଙ୍କ ସହିତ ଚାରଆଡେ। ଝିଅ ସାଙ୍ଗସାଥି ବି ଅଛନ୍ତି। କଲେଜ୍ ସରିଲା ପରେ ଟିକେ କମିଗଲାଣି ହଁ ମ୍ୟାରେଜ କରିସାରିଲାଣି। ଆମ ଝିଅ ସାଙ୍ଗସାଥି ପ୍ରାୟେ ମ୍ୟାରେଜ୍ କରିସାରିଲେଣି ବହୁତ କମ୍ ଅଛନ୍ତି ଅନମ୍ୟାରେଡ୍। ହୁଁ ପଚିଶ ଚବିଶ ହେଲାଣି ନା।
ଫୋନ୍ କରୁଛନ୍ତି ତାହାଙ୍କୁ।
ହଁ ଫୋନ୍ କରୁଛନ୍ତି ଏମିତି କେତେବେଳେ କେମିତି। ହଁ ଯିଏ ଯାହା ଫ୍ୟାମିଲିରେ ବ୍ୟସ୍ତ ନା ଆଉ ଏମିତି କଣ କାମ କହିଲେ କି ଏମତି। ସେ ଥିଲେ କେତେବେଳେ ଫୋନ କରିବେ। କଣ କରିବା ଆଉ ତ କେତେବେଳେ କେମିତି କଲ୍ ଗୋଟେ କର। କଥା ହବା କଥା ଯିଏ ଯାହା କାମରେ ବ୍ୟସ୍ତ ଆଉ ଫ୍ୟାମିଲି। କହିଲେ ଯେ ମୋର ଫ୍ୟାମିଲି ସମ୍ପର୍କରେ ଆସି କଣ ଅଳପ କଥା ଶାଶୁ ଶ୍ୱଶୁର କଥା ବୁଝିବ ସ୍ଵାମୀ କଥା ବୁଝିବ। ଆଉ ଟାଇମ୍ କାହିଁ ଭଲକି କଥା ହବା ପାଇଁ।
ହୁଁ।
ଆଉ ଘରେ ଫୋନ୍ କରିଥିଲେ।
କଣ କହିଲ?
କହିଲି ଘରେ ଫୋନ୍ କରିଥିଲେ।
ହଁ ସକାଳେ ଆ ଫୋନ୍ କରିଥିଲେ ଆଉ ଏବେ ଫୋନ୍ କରିଥିଲେ କଥା ହଉଥିଲି ଆଉ।
କହିଲେ କଣ କରୁଛୁ କଣ ଖାଇଛୁ ଏଇଆ ପଚାରୁଥିଲି ଘରେ ଆଉ।
ଓହୋ।
ଆଉ ମୁଁ କହିଲି କେବେ ଆସିବୁ। ଘରକୁ ମୁଁ କହିଲି ମୋ ସରିଲା ଟାଇମ୍ ରେ ଏକ୍ଜାମ୍ ସରିଲେ ଯିବି ମୋ ସାଙ୍ଗର ଗୋଟେ ମ୍ୟାରେଜ୍ ଅଛି ତ।
ଦଶ ରେ ମୁଁ କହିଲେ ଏକ୍ଜାମ୍ ସରିଲେ ଯିବି ଆଉ।
ଗାଁରେ ଅଛି।
ମୋ ସାଙ୍ଗ।
ହଁ ଯେ ଗାଁ ରେ ନାଁ କୋଉଠି।
ହଁ ଗାଁରେ।
ହଉ ଆଉ।
ହୁଁ ସିଏ ସାଙ୍ଗ ଫୋନ୍ କରିକି କହୁଚି ତୁ ନାହୁଁ ତ ଭଲ ଲାଗୁନି ଆସେ। ମୁଁ କହିଲି ଆରେ କେବେ ଯିବି ମୋର ତ ଏଜ୍ଜାମ୍ ଚାଲିଚି ଆଉ କେମିତି ଯିବି? କହିଲା ଭଲ ଲାଗୁନି ଆଉ ରଜ ରେ ତ ନଥିଲୁ। ଆଉ ତ ଦୋଳି ଫୋଳି ହଉଚି ଯେ ତୁ ନାହୁଁ ତ ମଜା ଲାଗୁନି ଆଉ।
ହୁଁ, ଆଉ ରଜପାନ ଖାଇଚ ନା ନାଇଁ?
କଣ?
ରଜପାନ ଖାଇଚ ନା ନାଇଁ?
ହଁ ରଜପାନ ଖାଇଚି ନା ଦିଦି ଆଣିଥିଲେ।
ରଜରେ ରଜପାନ ଖାଇବ ନା ନାହିଁ। ଭୁବନେଶ୍ଵର ରେ ଭଲ ମିଳୁ ଯୋଉ ଆମ ଗାଁ ଅପେକ୍ଷା।
ସିଆଡେ ଭାଇ କଣ ରଜ ଫଜ କେନ୍ତି କଣ?
ରଜ ଏମତି ବାହାରେ ଯେମତି ଆମ ଇଆଡେ ସେମତି। ଏବେ ଆଗ ଅପେକ୍ଷା ଏବେ କମିଗଲାଣି ଦୋଳି ଫୋଳି ବହୁତ୍ କମି ଗଲାଣି ସମସ୍ତେ ତ ମୋବାଇଲ୍ ଧରିକି ବସିଲେ।
ଆମ ଇଆଡେ ରଜରେ ଖାଲି ପଟା ରଜ ବାଉଁଶ ରଜ ବଢିଆ ଖେଳେଇବାକୁ ମାନେ ପୁଅ ପିଲା ବସିକି ଖେଳିବେ ଝିଅ ମାନେ ଗୁରେ ବସିବେ। ପୁଅ ପିଲା କାତ ମାରିବେ ବଢିଆ ଲାଗିବ।
ଭଲ ତ ହବ। ଆମ ଏପଟେ ଆଉ ଖେଳୁନାହାନ୍ତି ସେମତି। ସିଏ ତାଙ୍କ ମୋବାଇଲ୍ ଧରିବାରେ ବ୍ୟସ୍ତ ଆଉ।
କେନ୍ତି କଣ କରିବି, ଏକ୍ଜାମ୍ ପାଇଁ ତ ପଳେଇ ଆସିଚି। ଦି ବର୍ଷ ହେଲାଣି । ପୁନେରେ ପଢୁଚି। ହେନ୍ତି ପାଇଁ ଆଉ ଯାଇପାରୁନି ଘରକୁ ଆଉ।
ତମର ଏଇ ବର୍ଷ ଶେଷ ହବ?
ହୁଁ।
କହିଲି ଶେଷ ହବ ଏକ୍ଜାମ୍ ଏଇଟା ଲାଷ୍ଟ୍? ହାଲୋ। କହିଲି ଏଇଟା ଏକ୍ଜାମ୍ ଲାଷ୍ଟ୍ ହବ କି?
ହଁ ଯାଇକି ତିରିଶି ରେ ଲାଷ୍ଟ୍ ଆଉ। ଘରକୁ ଯିବି ବାକୁ ଗଲେ ତାପରେ ତିନି ଚାରି ବା ଯିବି ଆଉ। କଣ?
ଶେଷ ସେମିଷ୍ଟାର ନା କଣ ଏଟା?
କଣ ଶୁବୁନି?
କହିଲି ଶେଷ ସେମିଷ୍ଟାର ନା କଣ ଏଟା?
ହଁ ହଁ ସେମିଷ୍ଟାର ସଇଲା ଶେଷ।
ହଁ ହଉ।
ଭାଇୟା ତମର କଣ ଇଚ୍ଛା ଅଛି । ହ ହଉ ରଖୁଚି।